ହାଲୋ।
ହୁଁ ହାଲୋ।
ଶୁଭ ସନ୍ଧ୍ୟା ଭାଇ।
ଶୁଭ ସନ୍ଧ୍ୟା ଶୁଭ ସନ୍ଧ୍ୟା ଆପଣଙ୍କୁ ମଧ୍ୟ।
ହଁ ଭାଇ ଧନ୍ୟବାଦ ହଁ ଭଲ ଅଛି ଆଉ ଆପଣ?
ହୁଁ ହୁଁ ଭଲ ଅଛି ଭଲ ଅଛି ହଁ ମୁଁ ବି ଭଲ ଅଛି। ଆଛା ମୋ କଥା ଶୁଭୁଛି ତ ଆପଣଙ୍କୁ ଭଲସେ। ହୁଁ ହୁଁ ହୁଁ ଠିକ୍ ଅଛି ଠିକ୍ ଅଛି। ଆଉ କଣ କରୁଥୁଲେ?
ଅଛି ପାଗର ତ ହୁଁ ହୁଁ ଯାହା ପରିସ୍ଥିତି ସେଇ ସକାଶେ କିଛି କରିବାକୁ ଭଲ ଲାଗୁନାଇଁ। ଅଛି ଆଉ।
ହୁଁ ହୁଁ ହଁ ହଁ ହଁ।
ପାଗଟା ଆଜି ଦିନ ସାରା ବର୍ଷା ଯୋଉ ବର୍ଷା ହେଇଛି ପ୍ରବଳ ବର୍ଷା। ତା ଭିତରେ ଘରୁ ବାହାରିବାକୁ ଅପରିଷ୍କାର ଲାଗୁଚି। କାଦୁଅ ହେଇଯାଇଚି ବାରଣ୍ଡା ସାରା ରାସ୍ତା।
ହୁଁ ହୁଁ। ହୁଁ ନାଇଁ ଏବେ ତ ଯେହେତୁ ମୌସୁମୀ ଭାଇ ପଳେଇ ଆସିଚି। ତ ଚାରିଆଡେ ବର୍ଷା ଟା ଅଛି ପ୍ରାୟ ଲାଗି ରହିଛି। ଲାଗିବ ଆଉ ଚାଲିବ ଆଉ ମାନେ ବର୍ଷା ସିଜନି ପଳିଆ ସେ କହିଲେ ଚଳେ ଆଉ।
ହଁ ଠିକ ଭାଇ ହଁ ଏଇ ସିଜନ ଟା ତ ସେଇଆ।
ହୁଁ ହୁଁ। ଆଉ କଣ ଚାଲିଚି ଲାଇଫରେ ପଢାପଢି ନା ଜବ୍ ନା କଣ।
ଅଛି ଭାଇ ଏବେ ଯିବି ଟିକେ କଣ ଟିକେ। ସନ୍ଧ୍ୟା ଜଳଖିଆ ଟିକେ କରିକି ଆସିବି ବୋଲି ବାହାରିଚି।
ଆଚ୍ଛା ଆଚ୍ଛା।
ଆଉ ଆପଣ କଣ ଖାଇଲେଣି?
ହଁ ନାଇଁ ମୁଁ ବି ମୋର ସନ୍ଧ୍ୟା ଚଳଖିଆ ସାରିଦେଇ ବସିଥିଲି ଏମିତି ଆଉ।
ହଁ ହୁ
ବସିଥିଲି ହୁଁ ହୁଁ। ଆ କଣ ପଢାପଢି ନା ଜବ ନା କଣ ଚାଲିଚି ଲାଇଫ ସବୁ।
ଏବେ ମୋର ଯୁକ୍ତ ତିନି ସରିବ ନି ଏଇ ଏଇ କିଛି ଦିନ ହଉଚି ସରିଯାଇଛି ମାସେ ତଳର ତ ବ ବର୍ତ୍ତମାନ ଜବ୍ ର ଅନୁସନ୍ଧାନରେ। ନିଜକୁ ଏକାକି। ପାଠ ପଢିବାରେ ନିୟୋଜିତ କରିଚି ଅ ପଢା
ବଢିଆ ବଢିଆ ହୁଁ ହୁଁ। କୋଉ ବିଷୟରେ ଥିଲା ଆପଣଙ୍କ ଯୁକ୍ତ ତିନିଟା।
ଯୁକ୍ତ ତିନିଟା ରାଜନୀତି ବିଜ୍ଞାନ।
ହୁଁ ହୁଁ ହୁଁ ବଢ଼ିଆ ବିଷୟ ଟେ ଆପଣ ହଁ ମା ବାଛୁଥିଲେ କେମିତି ରହିଲା ଆପଣଙ୍କ। ତିନି ବର୍ଷ ରାଜନୀତି ବିଜ୍ଞାନକୁ ନେଇକି। କେମିତି ମାନେ?
ତିନି ବର୍ଷ ରାଜନୀତି ବିଜ୍ଞାନ ଭିତରେ। ତ ହୁଁ ପ୍ରଥମ ବର୍ଷ ଟା ତ ମର। ଟିକେ କଷ୍ଟ ସାଧ୍ୟ ହେଲା ଯେହେତୁ ଯୁକ୍ତ ତିନି ଟା। ଉଁ ଅଧ୍ୟାପକଙ୍କ ଠାରୁ ବୁଝିବା କଷ୍ଟ ଥିଲା। ପ୍ରଥମ ବର୍ଷ ଟା ଟିକେ କଷ୍ଟ ସାଧ୍ୟ ହେଲା ଯୋଉ ଶିକ୍ଷା ଟା ଦଉଥିଲେ। ସେଇଟା ନିଜେ ବୁଝିବା। ବୁଝିକି ଲେଖିବା କହିବା ଟିକେ କଷ୍ଟସାଧ୍ୟ ଥିଲା ତା ଭିତରେ। ଗୋଟେ ଦିଟା ବାର୍ଷିକ ପରୀକ୍ଷା ସଇଲା ପରେ। ତିନି ନମ୍ବର ବାର୍ଷିକ ପରୀକ୍ଷାରେ ଭଲ କରିବାକୁ। ପ୍ରୟାସ କଲି ଏବଂ ଭଲ ମଧ୍ୟ ହେଲା। ଆ ଭିତରେ ଯୁକ୍ତ ଦୁଇର ଦ୍ଵିତୀୟ ବର୍ଷ ବିତିଗଲା ତୃତୀୟ ବ ର୍ଷଟା ବହୁତ ସ୍ମରଣୀୟ। ଥିଲା ସେ ତୃତୀୟ ବର୍ଷଟାରେ ବହୁତୁ। ପର୍ଯ୍ୟଟନ ସ୍ଥଳୀ ବି ବୁଲି ଯାଇଥିଲୁ ତା ଭିତେରେ। ବନ୍ଧୁ ମାନଙ୍କର ସେଇ ଭଲ ପାଇବା ତାଙ୍କ ସହିତ ଯୋଉ ସ୍ମୃତି ଗୁଡା ସୃଷ୍ କିଏ ହେଇଗଲା ଏସବୁ ପିଠା ଏବେ ଭାରି ମନେ ପଡୁଚି। ସେ ପର୍ଯ୍ୟଟନ ସ୍ଥଳୀ ଗୁଡା ବୁଲ୍
ୟା ଯେ କୌଣସି ମାନେ ଦେଖନ୍ତୁ ଅ ଛାତ୍ରଛାତ୍ରୀଙ୍କର ଯେ ଯେକୌଣସି ଛାତ୍ର ଯଦି ଯୁକ୍ ଯୁକ୍ତ ତିନି କରୁଛନ୍ତି ତାହେଲେ ସେଇ ତିନି ବର୍ଷ ଟା ତାଙ୍କ ଅ ମାନେ ଜୀବନର ବହୁତ ସ୍ମରଣୀୟ ହେଇକି ରହୁଛି କାରଣ ସେଇ ତିନିବର୍ଷ ଭିତରେ ସେମାନେ ପାଠ ବି ପଢୁଛନ୍ତି ଆ ବହିକ ମାନେ ବାହିକ ଜିନିଷ ବି ଜାଣୁଛନ୍ତି ମାନେ ଦେଶ ଦୁନିଆ ଆଉ ମାନେ ଆମ ପରିବେଶ ବିଷୟରେ ସବୁ ଜିନିଷ ଜାଣିଛନ୍ତି ମାନେ ଗୋଟିଏ ସେ ଟାଇମରେ ସେ ଜିନିଷ କଣ ବହୁତ ଦେଖିବା ଏ ଟାଇମ ଟା ରହୁଛି। ଆଉ ଯେଉଁ ଛାତ୍ରଛାତ୍ରୀ ଶିଖି ଯାଉଛନ୍ତି ତ ବହୁତ ବଢ଼େ ଯୋଉ ଛାତ୍ର ଟିକେ ବେଛି ହେଇକି ରହିଯାଉଛନ୍ତି ରହିଯାଉଛନ୍ତି ଆଉ ଆ ଆପଣ ମତେ ଯାହା ଲାଗୁଛି ଯାହାଵି କହିଲେ ବହୁତ ଜିନିଷ ଶିଖିଛନ୍ତି ଜାଣି ପାରିଛନ୍ତି। ହୁଁ ହୁଁ।
ହଁ ସବୁ ଜିନିଷ ନିଜେ ଅନୁଭବ କରିକି ସେଇ ସ୍ମରଣୀୟ ସ୍ମୃତି ଗୁଡା ଏବେ ବହୁତ ମନେ ପଡୁଛି ଏକାଁକି ଯେତେବେଳେ ଜୀବନ କାଟୁଚି ଏଇ ସ୍ମୃତି ଗୁଡା ସେଇ। ଜୀବନରେ ଯୋଉ ଖୁସି ସାଙ୍ଗ ମାନଙ୍କ ମେଳରେ ସେଟା ଆଜି ବହୁତ ମନେ
ହୁଁ ନିହାତି ନିହାତି ଭାବେ।
ଏମିତି ଯୁକ୍ତ ତିନି ମଧ୍ୟରେ ହଁ କୁହନ୍ତୁ।
ହ ହଁ ହେଲେ ହଁ କୁହନ୍ତୁ କୁହନ୍ତୁ ଆପଣ କୁହନ୍ତୁ ନିହାତି ଭାବେ ଆପଣ ଯ ଭଲ ମଧୁର ସ୍ମୃତି ଗୁଡାକ ଆମେ ଶୁଣିବା ପାଇଁ ବହୁତ
ହଁ ସେଇ ଯୁକ୍ତ ତିନି ମଧ୍ୟରେ ବହୁତ ପର୍ଯ୍ୟଟନ ସ୍ଥଳୀ ମଧ୍ୟ ବୁଲିଛୁ। ତା ଭିତରେ ସେଇ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଯୋଉ ସମ୍ବଲପୁରର ଯୋଉ ପ୍ରସିଦ୍ଧ ମା ସମଲେଶ୍ଵରୀ ମନ୍ଦିର ଟା ଭ୍ରମଣ କରିଥିଲୁ ସେଇଠି ଯୋଉ ସ୍ମୃତି ଟା ସୃଷ୍ଟି ହେଇ ଚି ଆଜି ବହୁତ ମନେ ପଡୁଛି।
ହଁ ନିହାତି ଭାବେ ସମ୍ବଲପୁରରେ ମା ସମୋଲେଶ୍ୱରୀଙ୍କ ପାଖ କହିବାରୁ ମତେ ମୁଁ ବି ଯାଇଛି କିନ୍ତୁ ବହୁତ ବର୍ଷ ତଳେ ଯାଇଥିଲି। ଯଉଟା କି ମା ଙ୍କ ପାଖକୁ ଯାଇ ଆମେ ଦର୍ଶନ କରିଥିଲୁ ବହୁତ ସ୍ମରଣୀୟ ଅଛି ମୋର ଏବେ ବି ମା ଙ୍କ ମାନେ ମୁଖଟା ମୋ ଆଖି ଆଗରେ ନାଚି ଯାଉଛି କହିଲେ କିନ୍ତୁ ଏବେ ଯୋଉ ପ୍ରକାର ମାନେ ପରିସ୍ଥିତି ହେଲାଣି ବତେ ତାର ଚାରି ପାଖରେ ଆମର ପୁରୀ ମନ୍ଦିର ଭଳି ବହୁତ ଗୁଡେ ମାନେ ଯେମିତିକି ତା ପରିବେଶର ଚାରି ପାଖରେ ବହୁତ ଜିନିଷ ଗଛ ପତ୍ର ହଉ ବା ବହୁତ ଡେଭଲପମେଣ୍ଟ କରାଯାଇଛି ସେମିତି ସମ୍ବଲପୁର ସମଲେଶ୍ୱରୀ ମନ୍ଦିର ବି ସେମିତି ହେଇଯାଇଛି ମୁଁ ଯାହା ଦେଖିବାକୁ ପାଇଛି ଆପଣଙ୍କର ମାନେ ସୋସିଆଲ ମିଡ଼ିଆରୁ ତ ଆପଣ କେମିତି ଲାଗିଲେ ଯାଇ ଦର୍ଶନ କରିବା ପରେ କେମିତି କଣ ଆପଣ ଅନୁଭବ ରଖିଥିଲେ?
ତ ବହୁତ ଠାକୁ ମାନେ ମାଙ୍କ ଦର୍ଶନ ତ ହଁ ହଁ ହଁ ଯୋଉ ଧାଡି ବାନ୍ଧିକି ହଁ ଧାଡି ନାଇଁ ନାଇଁ। ଧାଡ଼ି ବାନ୍ଧିକି ଯୋଉ ଦର୍ଶନଟା ହଁ ଦର୍ଶନଟା ହେଇଛି। ହୁଁ ଦର୍ଶନ ଟା କଲୁ ତା ଭିତ ସେରେ ମାଙ୍କ ପ୍ରସାଦ ମଧ୍ୟ ସେବନ କରିଥିଲୁ।
ହୁଁ ହୁଁ ହୁଁ।
ଆଉ ହୁଁ। ତା ଭିତରେ ଏଇ ଯୋଉ ଅଂଶରୀ ମନ୍ଦ୍ୟ ବି ଭମଣ ଯାଇଥିଲୁ। ଯୋଉ ବିଶ୍ୱାସ ମାଙ୍କ ପ୍ରତି ଯୋଉ ଘଣ୍ଟା ବାନ୍ଧିଲା ପରେ ଯୋଉ ମାଙ୍କର ସେଇ ଆଶୀବାଦ ଯାହା ମନ କଥା କ ରହିବ ସେଇ ମନସ୍କାମନା ପୁରଣ ହବ ସେଇ ବିଶ୍ଵାସରେ ବାନ୍ଧିକି ଆସିଲୁ ଆଉ ସେ ଘଣ୍ଟେଶୂ ମନ୍ଦିର ପାଖରେ ଗୋଟେ। ଯୋଉ ନଦୀଟା ଯାଇଛି ସେ ନଦୀ ଟା ମଧ୍ୟ ବହୁତ ମନ ଲୋଭା ଥିଲା। ସେ ନଦୀର ଦୃଶ୍ୟ ମଧ୍ୟ ବହୁତ ମନକୁ ଆକୃଷ୍ଟ କରୁଥିଲା।
ହୁଁ ହୁଁ।
ଆପଣ ଯାଇଥିବେ ତ ସେ ପାଖାପାଖି ତ ସେଇ ଜାଗା ଟା ଯାଇ
ହଁ ନିହାତି ଭାବେ ସେଠି ମାନେ ସମ୍ବଲପୁର ମାନେ ଯେ କୌଣସି ଯିଏ ବି ଚାହାନ୍ତି ମାନେ ପରିଭ୍ରମଣରେ ତ ସେଇ ଦୁଇ ଚାଟା ସେଠି ପାର୍କ ଗୋଟେ ଅଛି ସେଇ ଘଣ୍ଟେଶ୍ଵରୀ ମନ୍ଦିର, ସମଲେଶ୍ରୀ ମ ସେ ଆଖ ପାାଖରେ ଯାହା ବିି ଅଛି ଯେମିତି ଆପଣଙ୍କର ୱାଚ ଟାୱାର ବି ଗୋଟେ ଦିଟା ଅଛି।
ହଁ ହଁ ହଁ ଠିକ ଠିକ୍।
ହଁ ତ ସେଇ ପାଖାପାଖି ସମସ୍ତେ ଭ୍ରମଣ କରି। ଆସିଥାନ୍ତି ଆଉ କଣ।
ହୁଁ।
ହୁଁ
ଆଉ।
ମୁଁ ବି ଯାଇଛି ବହୁତ ଭଲ ଲାଗିଥିଲା କିନ୍ତୁ ବହୁତ ମୋର ବି ମୋର ବି ଯୁତ ତିନି ସମୟରେ ମୁଁ ବି ଯାଇଥିଲି ସେପଟେ ସେଇଠ।
ଓ ହଁ ହଁ ହଁ ବଟ
ଆଚ୍ଛା ଆପଣଙ୍କ ଉ ଯୁକ୍ତ ତିନିଟା କୋଉ ମାନେ କୋଉ ଜିଲ୍ଲାରେ ଥିଲା ଆପଣଙ୍କର?
ମୋର ଏଇ କନ୍ଧମାଳ ଜିଲ୍ଲାର ଯଉ ସରକାରୀ ସୂୟଂ ଶାସିତ ମହାବିଦ୍ୟାଳୟ ଫୁଲବାଣୀ। ସେଇ କଲେଜ ରେ ବତ ମାନ ହଁ ଅଧ୍ୟୟନ ପରେ ଉତ୍ତୀର୍ଣ୍ଣ ହେଇଛି।
ହୁଁ ହୁଁ ହୁଁ ତାହେଲେ ଏଇ ବର୍ଷ ଆପଣଙ୍କର ଶୈଳା।
ଆଜ୍ଞା
ହୁଁ
ଆପଣଙ୍କର କୋଉ ଜିଲ୍ଲାରେ?
ହଁ ନାଇଁ ମୋର ଗଞ୍ଜାମ ଜିଲ୍ଲାରେ ଥିଲା।
ଓ ହଁ ହଁ ହଁ ହଁ।
କିନ୍ତୁ ମୁଁ ଜାଣିଛି ଆ ତ କଲେଜ ବିଷୟରେ ମୋର ଗୁଡାଏ ସାଙ୍ଗ ସେଠି ପଢାନ୍ତି ମୁଁ ବି ଯାଇଛି। ବହୁତ ଥର ସେଠାକୁ ବୁଲିବା ପାଇଁ ମୋର ଯୁକ୍ତ ତିନ ଟାଇମ ରେ। ମୁଁ ଜାଣିଛି ବହୁତ ଭଲ ଭାବୁଛି ଏଇ କଲେଜ ବିଷୟରେ ହୁଁ ହୁଁ।
ହୁଁ।
ବଢ଼ିଆ।
ନିତଃୟ ନିଶ୍ଚୟ ବର୍ତ୍ତମାନ କଣ କରନ୍ତି ଆପଣ?
ହଁ ମୋର ଏବେ ପଢ଼ାପଢି ସରିଯାଇଛି ଏମତି ମୋର ଏକ୍ଜାମ ଦଉଛି, ପଢାପଢି ସରକାରୀ ଚାକିରି।
ହୁଁ ହୁଁ, ହଁ ଚାକିରି ସା କରିବା ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି ତାହେଲେ?
କରୁଛି ଆଉ। ହଁ ହଁ ଠିକ କହିଲେ। ହୁଁ ତାପରେ ଅଛି କଣ? ଏବେ ଆପଣଙ୍କର ଯୁକ୍ତ ତିନି ସରିଲା। ହଁ କୁହନ୍ତୁ।
ହଁ। ସେଇ ଚେଷ୍ଟା ଟା ରଖନ୍ତୁ। ଚେଷ୍ଟା ଟା ରଖିକି ଆଗକୁ ଯିବେ ବୋଲି ମୋର ଆ
ନିହାତି, ନିହାତି ଆପଣଙ୍କର
ହୁଁ।
ହୁଁ ବହୁ ଆଚ୍ଛା କଣ କରିବେ ଭାବୁଛନ୍ତି, ଆପଣଙ୍କର ଯୁକ ଯୁକ୍ତ ତିନି ସରିଲାଣି ଆପରେ, ଆପଣଙ୍କର ଯୁକ୍ତ ତିନି ସରିଲା ଆପରେ କ କଣ କରିବେ ଭାବିଛନ୍ତି?
ମୁଁ ସେନାରେ ଯୋଗ ଦେବାର ମୋର ସ୍ୱପ୍ନ ଅଛି। ତ ଏଇଥିରୁ ପାଇଁ ପ୍ରସ୍ତିତା ଚାଲି
ଆଚ୍ଛ
ତା ସହିତ ପଢାପଢି ଚାଲିଛି, ଦେଖିଆ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଲୀଳାଟା କଣ? ସେ ସଟାକୁ ଅଛି ମୋର, ସେ ଚେଷ୍ଟା ଭିତରେ
ବହୁତ ବଢିଆ କଥା। ମୋର ବି ଆଶା ରହୁଛି ମାନେ ଆ ଭଗବାନଙ୍କ ପ୍ରତି ରହୁଛି, ଆପଣ ଯେମିତି ଆପଣ ଯୋଉ ଆଶା ରଖିଛନ୍ତି ତାହା କେମିତି ଆପଣଙ୍କୁ ନିହାତି ଭାବେ ପ୍ରାପ୍ତ ହୋଉ। ହୁଁ, ଆଚ୍ଛା ଆପଣ ଏନ ସି ସି ଉଁ ଜଏନ୍ କରିଥିଲେ କି? ମାନେ ଏନ ସି ସି ରେ ଭାଗ ନେଇଥିଲେ?
ସି ସି ଏଇ ଏନ ସି ସି ଦେଖୁ, କିନ୍ତୁ ଗୋଟେ ବର୍ଷ ପରେ ମତେ ଆଉ ସମୟର ତ ଅର୍ଶ ହେଲା, ତ ମୁଁ ଆଉ ଯାଇପାରିଲି ନାହିଁ। ଏନ ସି ସି ରେ
ଯୋଗୋ ଦେଇ ପାରିବା।
ଦୁ ଗୋଟ ଟେ ବର୍ଷକରେ ତ ସେଇ ସମୟ ଟା ମୁଁ ବାହାର କରି ଦେଇ ପାରିଲିନି। କ୍ଲାସ ଟାଇମରେ ତା ଭିତରେ ମୁଁ ଏନ ସି ସି ଟା ଗଲିିନି।
ହୁଁ ହୁଁ ହୁଁ। ହୁଁ ହୁଁ ହୁଁ। ଆଚ୍ଛା, କିନ୍ତୁ ଆପଣ ଯେହେତୁ ଆର୍ମି ପାଇଁ ପସନ୍ଦ କରନ୍ତି
ହଁ।
ଏନ୍ ସି ସିରେ ଯଦି ଆପଣ ଯୋଗ ଦେଇ ରହିଥାନ୍ତେ, ଆପଣଙ୍କୁ ତିନିିବର୍ଷ ଆଗାମୀ ମାନେ ପ୍ରୟାସ ପାଇଁ ବହୁତ ହୁଁ ହୁଁ।
ହୁଁ ହୁଁ।
ସାହାଯ୍ୟକାରୀ ହୋଇପାରିଥାନ୍ତୁ ଆଉ। ତଥାପି ଆପଣ ମନ ଭାଙ୍ଗନ୍ତୁନି। ସକ ସଖାଳୁ ଆପଣଙ୍କର ଯେମିତି, ଅ ମାନେ ଆର୍ମି ହବା ପାଇଁ ଆପଣଙ୍କୁ ଯୋଉ ସବୁ ନିହାତି ଜିନିଷ ଗୁଡା ରହୁଛି, ଆପଣଙ୍କ ଆପଣ ପ୍ରାକ୍ଟିସ୍ କରିବା ପାଇଁ, ସେ ଜିନିଷ ଗୁଡାକ ସକାଳୁ ଉଠି, ମାନେ ଯେମିତି ରନିଙ୍ଗ ଫନିଙ୍ଗ ଦୌଡା ଦୌଡ଼ି ତା ସହିତ ବି ପାଠ ପଢା ପଢିର ନିହାତି ଆବଶ୍ୟକତା ରହୁଛି ସେଇ ଜିନିଷ ପ୍ରତି ଧ୍ୟାନ ଦିଅନ୍ତୁ। ମୁଁ ଆଶା ରଖିବି ଆପଣ ସେଇ ଜିନିଷରେ ନିହାତି ଆଗକୁ ବଢିବେ ଆଉ ସଫଳତା ବି ପାଇବେ
ନିଶ୍ଚୟ ଆପଣଙ୍କର ଏଇ ମୂଲ୍ୟବାନ କଥା ପଦକ ମୋ ପାଇଁ ନିଶ୍ଚୟ କାମରେ ଆସିବ ବୋଲି ଆଶା କରି ମୁଁ ବିରାମ ନେଉଛି। ଧନ୍ୟବାଦ।
ଧନ୍ୟବାଦ ହଁ ଟିକେ ପନ୍ଦରଶତ